ହ୍ୟାଲୋ ଆଜ୍ଞା ନମସ୍କାର
ନମସ୍କାର।
ଏ କଣ କରୁଛନ୍ତି ଆପଣ
ଏଇ ଆମ ହଁ ପାଖ ପୋଖରୀ ପାଖକୁ ଆସିଥିଲି ବୁଲୁଛି ପାଖ ପୋଖରୀ ପାଖକୁ ଆସିଥିଲି
ଆଜ୍ଞା ଆଉ ସେରେ ଆପଣ କଣ କରନ୍ତି କାମ ଦାମ
ମୋର ଗୋଟେ କୁକୁଡ଼ା ଫ୍ୟାକ୍ଟ୍ରି ଅଛି
ଫାର୍ମ ଫାର୍ମ ଯୋଉ ଆଜ୍ଞା ଆଜ୍ଞା କୁକୁଡା ଫାର୍ମ
ଆଉ ଆଉ ଏମିତି ଚାଷ ବାସ କରେ କରନ୍
ଆଜ୍ଞା କଣ ସାର୍ ଚାଷବାସରେ କହିଲ ଟେ କେମିତି କଣ କରନ୍ତି
ଆମର ହରଡ ଚାଷ କରାଯାଏ ଧାନ ଏସବୁ ଚାଷ କରାଯାଏ ଆଉ
ଡାଲି ଜାତୀୟ ଶସ୍ୟ ଯେମିତି କି ବିରି ମୁଗ ଏଇ ସବୁ ତ ଆଜ୍ଞା। ଆଉ ଆଉ ସାର୍ ଆପଣ ଏଥର କଣ କେମିତି ହଁ ହୁଁ ରଜରେ ବୁଲାବୁଲି
ହଁ ଆ ବହୁତ ଜାଗା ବୁଲାବୁଲି କରିଛି
ଆଜ୍ଞା। ଆଜ୍ଞା କିଛି କହିପାରିବେ ଆପଣ କୋଉ ଜାଗା କଣ ବୁଲେ ଆପ ଆପଣଙ୍କ ଘର କେଉଁଠି ଆଉ
ଆମ ଘର ତ ଭାଇ ଭୁ-ଭୁ-ଭୁବନେଶ୍ଵର। ଆଉ ଆମେ ଏବେ ତମ ତମ ଘରଟା କୋଉଠି କହିଲେ? ଆମ ସେପଟେ କେଉଁଝର ଏରିଆ ଏବେ ଯାଇଥିଲୁ ରେମାଳ ଡ୍ୟାମ। ସେପଟେ ଆମର ଗୁଣ୍ଡି ଆରେ ହାଗି।
ଆଜ୍ଞା ଆଜ୍ଞା। ଆପଣଙ୍କର ଏପଟେ ରିଲେଟିଭ କିଏ ଅଛନ୍ତି? ଓହୋ ଆଜ୍ଞା। ଆଜ୍ଞା। ହୁଁ ଆପଣ ସାର ଆଉ ବୁଲାବୁଲି କରି ତ ଏଇଥର ଏପଟ ଆସିଥିଲେ ଏଇ ଯୋଉ, ଏଇ ଗୁଣ୍ଡିଚଆ ଖାଇ ଆଡେ କି?
ହଁ ଆସିଥିଲି ସେପଟେ ଯାଇଥିଲୁ, ସବୁ ସାଙ୍ଗ ପିଲା।
ଆଜ୍ଞା। ଆଉ ସାରେ ଆପଣ ରୋଷେଇ ପୋଷେଇ କଣ କରିଜାଣନି?
ରୋଷେଇବାସ କଣ, ଅ ୱାଇଫ୍ ତ ସବୁ କରନ୍ତି।
ଆଜ୍ଞା ଆପଣ ମ୍ୟାରେଜ, ଆଜ୍ଞା। ଆପଣ ମ୍ୟାରେଜ କରିଦେଇଛନ୍ତି?
କେତେବେଳେ କେମିତି କରିଦିଏ ଆଉ।
ନାଇ ଆପଣ ମ୍ୟାରେଜ କରିସାରିଛନ୍ତି କି?
ହଁ ମ୍ୟାରେଜ ମୋର ସରିଛି।
ଆଜ୍ଞା। କଣ କେମିତି ଆପଣଙ୍କ ପିଲାଛୁଆ ହେଲେଣିି ନା
ହୁଁ। ପିଲା ଛୁଆ ଗୋଟେ ପୁଅଟେ ହେଇଛି, ଏ ସାତ ବର୍ଷ।
ଆଜ୍ଞା। ଁ ହୁଁ। ହଉ ଭଗବାନ ଆ ଆପଣଙ୍କର ମଙ୍ଗଳ କରନ୍ତୁ। ଆପଣ ଆଗକୁ ଯାଇଛନ୍ତି, ବ୍ୟାଚଲର ଲାଇଫ୍ ରୁ ଆଗକୁ ପଳେଇଛନ୍ତି।
ଆପଣ, ସାର୍ ରୋଷେଇ ଫୋଷେଇ କଣ କିଛି ଜାଣିଛନ୍ତି ନା ଆପଣଙ୍କ ୱାଇଫ ସବୁ କରନ୍ତି?
ୱାଇଫ ସବୁ କରନ୍ତି, ମୁଁ ସେ କେତେବେଳେ ନଥିଲେ ମୁଁ କରିଦିଏ। ଆଳୁ ଭଜା ଶିଖିଛି ଆଉ ଅଣ୍ଡା ଭଜା ଶିଖିଛି।
ଅଣ୍ଡା ଭଜା କଣ ସାରେ ଆଉ କଣ? ଅଣ୍ଡା ଭଜା ଆଉ କଣ?
ଆଳୁ ଭଜା।
ଆଜ୍ଞା। ଚିକେନ ଫିକେନ କରି ଜାଣିଛନ୍ତି ନା?
ମୁଁ ଚିକେନ ଫିକେନ କରି ଜାଣିନି।
ଆଜ୍ଞା। ଆଜ୍ଞା ମତେ ରୋଷେଇରେ ସବୁ ଆ ସେ। ମତେ ରୋଷେଇରେ ଚିକେନ ଆସେ ମଟନ ଆସେ ଆଉ ପନିର ଆଉ ସୋୟାବିନ୍। ଆଉ ଏମିତି କିି ବହୁତ ସାରା ଜିନିଷ ଆସେ ଯୋଉଟା କି ନି, ଅଧିକ ମୋର ସାରେ ଏ ନି ଆମିଷ ଜିନିଷ ଉପରେ ମୁଁ ସବୁ କିଛି ଜାଣିଛି। କିନ୍ତୁ ନିରାମିଷ ଜିନିଷ ଯୋଉ ସବୁ ଯେମିତି କିି ଏମ ଆମର ଯୋଉ ସାଧା ଜିନିଷ, ସେ ତ ମୁଁ କିଛି ଏତେ ନମର ସ ଜ୍ଞାନ ନାହିଁ ସେ ସବୁ ବିଷୟରେ। କିନ୍ତୁ ନିରାମିଷ ଉପରେ ଅ ଧିକ ଟିକେ କରିବାର ଯେମିତି ଦକ୍ଷତା ମୋ ପାଖରେ ଅଛି।
ହଉ ଦେଖି, ଦେଖି କହିଲ ମଟନ କେମିତି କରାଯାଏ ଦେଖି?
ଆଜ୍ଞା। ମଟନ ସାରେ, ଆଗେ ଆମେ କଡେଇରେ ତେଲ ଟିକେ ପକେଇକି ତାକୁ ଗରମ କରିବା। ଆଜ୍ଞା। ତେଲ ଟିକେ ଗରମ କଲା ପରେ, ତାକୁ ଅ କିସମ ପରେ ତମମ ଯଉ ଅ ଆମର ଗୋଟା ମସଲା ଯୋଉ ଅଛି ପାଞ୍ଚ ଟଙ୍କିଆ କି ଦଶ ଟଙ୍କା ଗୋଟା ମସଲା କିଣି ଆଣିବେ। ତାକୁ ପକେଇବୁ। ପକେଇଲା ପରେ। ଅ ତାକୁ ଟିକେ ସମୟ ଅ ଟିକେ ସିଜିଲା ପର୍ଯ୍ୟନ୍ତ ଟିକେ ଛାଡ଼ିଦବ ଟିକେ ସମୟ ଅମ୍ ଇଏ ହେଲା ପର୍ଯ୍ୟନ୍ ତାପରେ ପିଆଜ ପକେଇବେ ପିଆଜ କିଛ ସମୟ ସିଜିବ ପିଆଜ ସିଜି ସାଇଲା ପରେ ତାପରେ ସେଠି ମସଲା ପକେଇବେ ଯୋଉ ବ ଅଦ୍ ଦା ରସୁଣ ଗ୍ରାଇଣ୍ଡିଙ୍ଗ୍ କରିଥିବେ ଆଜ୍ଞା ଅଦା ରସୁଣ ପେଷ୍ଟ୍ ଟାକୁ ପକେଇବେ ସେଠି ପକେଇଲା ପରେ ସେ ଆଗରେ ତାକୁ ଟିକେ ସିଜିବାକୁ ଦେବେ। ସିଜିଲା ପରେ ତାପରେ ସେଠି ଯେମିତି କି ଲଙ୍କ୍ କା ହଳଦୀଗୁଣ୍ଡ ଆଉ ଲଙ୍କାଗୁଣ୍ଡ ଆଉ ଧନିଆଗୁଣ୍ଡ ଆଉ ଜିରାଗୁଣ୍ଡ ଆଉ କଞ୍ଚା ଲଙ୍କା ଇତ୍ୟାଦି ଏସବୁ ଜିନିଷ ପକେଇବେ। ପକେଇଲା ପରେ ମସଲାକୁ ଆଉ ଟିକେ ସମୟ ଏଇନ୍ ଗରମ କରିବା ତାକୁ ଟିକେ ମସଲାର ଗନ୍ଧ ଯିବ ଯେମିତିକି ବାସ୍ନା ତାର ଗଲା ପରେ ତାପରେ ଆମେ ସେଟି ମଟନ ପକେଇବା ଆଜ୍ଞା ମଟନ୍ ପକେଇ ସାଇଲା ପରେ ତାକୁ ଆମେ ଟିକେ ସମୟ ସିଝିବା ପାଇଁ ଛାଡିଦବା ମଟନ୍ ଯେତେବେଳେ ସିଝିଯି କିଛି ସମୟ ପରେ ମଟନ୍ ଯେତେବେଳେ ସିଜିଯିବ ତାପରେ ଆମେ ତାକୁ ପାଣି ଟିକେ ଦେଇକି ତାକୁ ଆଉ ଟିକେ ସିଜେଇଆକୁ ଚେଷ୍ଟା କରିବା। କାରଣ ଟିକେ ଅଧିକ ସିଜିଲେ ମଟନ୍ ଟା ଟିକେ ଟାଇମ୍ ଲାଗେ ସିଝିବା ପାଇଁ ସେ ସିଜିଗଲେ ତାପରେ ପ୍ରସ୍ତୁତ ହେଇଯିବ ମଟନ ଆଜ୍ଞା ଯଦି ଆପଣ ଝୋଳ କରିବା ପାଇଁ ହେଲେ ଟିକେ କରିବେ।
ଓ ଏଇ ସବୁରେ ମଟନ୍ ହୁଏ ଆଉ।
ଆଜ୍ଞା ଆଜ୍ଞା।
ଚିଙ୍ଗୁଡି କରି ଶିଖିଚନ୍ତି ଚିଙ୍ଗୁଡି?
ତ ଚିଙ୍ଗୁଡି ଆଜ୍ଞା ଅ ଚିଙ୍ଗୁଡି କିଏ ଚିଙ୍ଗୁଡି ଫ୍ରାଏ କରି ଶିଖିଛି ଖାଲି ଚିଙ୍ଗୁଡି କୁ? ଚିଙ୍ଗୁଡିକୁ ତେଲରେ ଭାଜିକି ଆଜ୍ଞା ଚିଙ୍ଗୁଡ଼ି ଚିଙ୍ଗୁଡିକୁୁ ଫାଷ୍ଟେ ତାର ଯୋଉ ସିମ୍ ଯୋଉ ଥାଏ ତାର ଶିଙ୍ଗ ଚିଙ୍ଗୁଡିର ତାକୁ ଆଗେ କାଟିଦେବେ। କାଟିଦେଲା ପରେ ଆଜ୍ଞା ଚୋପାଟା କାଟିଦେଲା ପରେ ତାକୁ ଟିକେ ଉଁ ତା ତେଲରେ ତା ଆଉ ତାକୁ ଧୋଇଦେବେ ଭଲ୍ ସେ ଧୋଇକି ତେଲରେ ଟିକେ ଭାଜିଦେବେ। ଭାଜିଲା ପରେ ତେଲରେ ହଳଦୀ ଗୁଣ୍ଡ ଦେଇକି ଟିକେ ଭାଜିଦେବେ ଦେଖିବେ ସେ ସବୁ ଟିକେ ହେଇଗଲା ପରେ ତାକୁ କଁ କରିବେ କର୍ଣଫ୍ଲାୱାର ଟିକେ ଆଣିବେ କର୍ଣଫ୍ଲାୱାର୍ ସହିତ ଚିଙ୍ଗୁଡିକୁ ବୁଡେଇବେ। ଯଦି ଭାଜିକି ବି ହେଇପାରେ ନହେଲେ ଖାଲି ବି କରିପାରିବେ କିନ୍ତୁ ଭାଜି ଦେଲେ ବେଟର ଆଜ୍ଞା ବେଟର ହେଇପାରିବ। ମ୍ୟାରିନେଟେ କର ଏ ତାକୁ ଯୋଉ ଯୋଉ ଆମର କହନ୍ତି ବେସନ ଥାଏ ତାକୁ ଆଗେ ପୁରେଇଦେଇକି ସେଇଠି ଇଏ କରିବେ। ପୁରେଇଲା ପରେ ବେସନକୁ ଅ ପୁରେଇଲା ପରେ ସେ ଟିକେ ଅ ଉମ୍ ତାର ଉମ୍ ତାକୁ ତେଲରେ ଆମେ ଛାଣିବା ଚିଙ୍ଗୁଡିକୁ, ତାପରେ ଉମ୍ ଗୋଟେ ଗୋଟ୍ ଗୋଟେ ଗୋଟେ ତେଲରେ ଆମେ ଛାଣିବା। ଛାଣିଲା ପରେ ତାକୁ ଉ ଗୋଟେ ଜାଆର ରଖିଦବା ଗୋଟେ ପାତ୍ରରେ, ତାପରେ ଯଦି ତାକୁ ଚିଙ୍ଗୁଡ଼ି ଫ୍ରାଏକୁ ତରକାରୀ କରିବା ପାଇଁ ଚାହିଁଛନ୍ତି ତାହେଲେ ତାକୁ ଆମେ ସେମିତି କରିଦେଇ ପାରଥାନ୍ତେ କିନ୍ତୁ ଏମିତି କଲା ପରେ ଚିଙ୍ଗୁଡିର ଫ୍ରାଏ ଟା କ କରିକି ତରକାରି ଟା କରିବା ଗୋଟେ ବ୍ୟେର୍ଥ କାମ। ଆଜ୍ଞା ଟେଷ୍ଟ୍ ଆସିବନି ତେଣୁ ଖାଲି ଫ୍ରାଏଟା ବଢ଼ିଆ। ତାକୁ ଟିକେ ଅମ୍ ଆମର ଟିକେ ମସଲା ଯେମିତିକି ଅ ଧଣିଆ ଫଣିଆ ଟିକେ ଧଣିଆ ଯୋଉ ଏମିତି କଞ୍ଚା ଧଣିଆ ତାକୁ ପକେଇ ଦେଇକି ତାକୁ ଟିକେ ରଖିଦେଲେ ଆମର ପ୍ରସ୍ତୁତ ହେଇଯିବ ଆଉ।
ଆଜ୍ଞା ଓହୋ।
ଆଜ୍ଞା ଆଉ ସାରେ ଆପ୍ ଆପଣଙ୍କ ସେପଟ ପର୍ଯ୍ୟଟନସ୍ଥଳୀ ମାନେ ଯେମିତି ବୁଲାବୁଲି କରିବା ମୋ ପାଇଁ କିଛିଟା ଜାଗା ଯେମିତି କି ଭଲ ଆଜ୍ଞା କଣ କେମିତି ଜାଗା ସାର୍ ଠିକ କହିଲେ ସେପଟେ ଭୁବନେଶ୍ଵର ଆଡେ କଣ ତ ମୁଁ ତ
ଆମର ସେଠି ପାର୍କ ଅଛି ତାକୁ କୁହାଯାଏ ଆମର କି ପାର୍କ କୁହାଯାଏ ଗୋଟେ ଆଁ ଗୋଟେ କୁହାଯାଏ ଏଇ ଯୋଉ
କଣ ଏ ଯୋଉ
ପାର୍କ ଗୋଟେ ଅଛି ତା ନା ଟା ମାନେ ଟିକେ ଏ ଇଏ ନା ମାନେ କିଛି ନାହିଁ ଖାଲି ଏ ଭୁବନେଶ୍ଵର ପାର୍କ ଏତିକି ମାନେ ସେଇଟା ଜାଣ ଜୁଣି ଆମେ ଆମେ ଜାଣ ରହିବା ଭିତରେ ଏତିକି ଜାଣିଛୁ ଆଉ।
ଆଜ୍ଞା, ଆଉ କଣ କିଛି ଜାଗା ଯେମିତି କି କିଛି ମନ୍ଦିର ଅଛି?
ମନ୍ଦିର ତ ବହୁତ ସାରା ମନ୍ଦିର ଅଛି ଦୁର୍ଗା ମନ୍ଦିର ଅଛି, ହନୁମାନ ମନ୍ଦିର ଅଛି।
ଆଉ ଲିଙ୍ଗରାଜ ମନ୍ଦିର ମୁଁ ଶୁଣିଥିଲି ଭୁବନେଶ୍ଵରରେ ଅଛି। ଆପଣ କେବେ ଯାଇଛନ୍ତି ସେଠିକି?
ହଁ ଯେ ବହୁତ ବହୁତ ତାର ବହୁତ ଭଲ ହୁଏ ଦୁର୍ଗା ପୂଜା ଯେତେବେଳେ ଆପଣଙ୍କ ଆଡେ କଣ ସବୁ ପୂଜା ପତ୍ର?
ଭୁବନେଶ୍ୱରକୁ ଆଜ୍ଞା କୁହନ୍ତି ଟେମ୍ପଲ ସିଟି ମାନେ ମନ୍ଦିରର ଉ ଯୋଉ କହନ୍ତି ସହର ତାକୁ କୁହାଯାଏ, ଭୁବନେଶ୍ଵର କୁ। ଆଜ୍ଞା, ଆମ ଆଡେ ସାର୍ କେଉଁଝରରେ କହିଲେ ମା ତାରିଣୀ ମନ୍ଦିର ଆପଣ ଜାଣିଥିବେ ଆ ସିଥିବେ କେବେ। ତାରିଣୀ ମନ୍ଦିର ଆଉ ତାପରେ ଆମ ଆଜ୍ଞା ସେ ତ ଆମର ପ୍ରସିଦ୍ଧ। ତାପରେ ଆ ଏପଟେ ଏ ଏପଟେ ଜଳପ୍ରପାତ ଅଛି ଯେମିତି କିି ଆମର ଗୁଣ୍ଡିଚା ଗାଗି ହଉ କି ସାନଘଗରା ବଡ ସାନ ଘାଗରା ବଡ ଘାଗରା ଏଇ ସବୁ ଜିନିଷ ଅଛି ଆଉ ଭିମକୁଣ୍ଡ। ଏଇ ସବୁ ଜାଗା ଆମର ଯାଇ ସୁ ସୁ ସୁନାମୁନି ଜଙ୍ଗଲ ବିଚ ଅଛି ଆମର ଏପଟେ। କେଉଁଝର କୁ କୁହନ୍ତି ପ୍ରାକୃତିକ ସମ୍ପଦ ଦ୍ୱାରା ପରିପୂର୍ଣ୍ଣ କେଉଁଝର ଆମର‌। ତେଣୁ ଗୋଟେ ଗୀତ ବାହାରିଛି ଆମର ଆମେ କେଉଁଝରିଆ। ଭାରି ଖୁସି ଲାଗେ ସେ ଗୀତକୁ ଶୁଣିଲେ, ଆଜ୍ଞା। ଏ ବହୁତ ଖୁସି ଲାଗେ ସେ ସବୁ ଜିନିଷ ଜାଣିଲା ପରେ କି ଆମ କେଉଁଝର ବିଷୟରେ ଗୋଟେ ଗୀ ତ ବାହାରିଛି ଆମେ ଆମ ଜିଲ୍ଲାକୁ ନେଇକି ସାର୍ ମୁଁ ବହୁତ ଗର୍ବି ତ ମୋ ଜିଲ୍ଲାକୁ ନେଇକି। କାରଣ ଆମ ଜିଲ୍ଲାରେ ଏଇ ସବୁ ଐତିହ୍ୟକୁ, ଆଜ୍ଞା। ଆଜ୍ଞା ଆ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଯେହେତୁ କେଉଁଝର ଆମର। ମୋତେ ଭାରି ଖୁସି ଲାଗେ ସେ ସବୁ ଜାଣିବା ପାଇଁ ଆଉ ଅ ଆମର ଏଇଠି ଐତିହ୍ୟ ଅଛି କି ଆଗରୁ ଅ ଏପଟେ ରଜର ସେ ଚାହିଦା ସେଇଭଳିଆ। ଯେମିତିକି ପୂଜା ପର୍ବାଣୀ ଲକ୍ଷ୍ମୀ ପୂଜା ହଉ ଦଶହରା ହଉ। ଏଇ ସବୁ ପୂଜା ପ୍ରାର୍ବଣ ନା ଏପଟେ ଚାହିଦ ସାର୍ ବହୁତ। ଆମର ଗାଁ ଗାଉଁଲି ଏରିଆ ରେ ବହୁତ ସବୁ ଏ ସବୁ ତାପରେ ବହୁତ ଭଲ ଭାବରେ ପ୍ରଚଳିତ ଆପଣ ସହର ଏରିଆ ଟିକେ ଦଶହରା ହେଉଥିବ। କିନ୍ତୁ ଆମ ଏପଟେ ଯୋଉ ମଜା ସ ଗାଁ ରେ ଯୋଉ ମଜା ସାର୍ ସହରରେ ସେଇଟା ମିଳିବ ନାହିଁ। ଆଜ୍ଞା।
ସାର୍ ନିହାତି ମଜା।
ଆଜ୍ଞା। ଆଉ ସାରେ ଆପଣ କଣ କେମିତି ଯୋଉ ଚାଷରେ କଣ ଧାନପାନ କେମିତି କଣ କଲେ ଏଥର?
ହ ଧାନ ଚାଷ ଏଥର ହେଇଛି ଭଲ ହେଇଛି ଏଇତ ବର୍ଷା ଆପଣଙ୍କ ଆଡେ ହଉଛି ନାଁ?
ଆଜ୍ଞା ବର୍ଷା ସାରେ ଏଇ ଦୁଇ ଦିନ ହେବ ହେଇଛି କିନ୍ତୁ ଏବେ ବର୍ଷା ତ ହେଇନି। କିନ୍ତୁ ଏଇ ଦି ଦିନ ପୂର୍ବରୁ ବର୍ଷା ହେଇଥିଲା ଜୋରଦାର ହେଇଥିଲା ଆଉ ଆଜି ଟିକେ ସକାଳୁ ସକାଳୁ ହଉଥିଲା ଫିରି ଫିରି
ଆଜ୍ଞା ଆମ ଆଡେ ତ ପ୍ରବଳ ବର୍ଷା।
ଆଜ୍ଞା କେମିତି କଣ ସେପଟେ ବର୍ଷା କେମିତି କେତେବେଳେ କଣ ହୁଏ ଆଜି ହେଇଥିଲା ନା? ଆଜ୍ଞା ଆଜ୍ଞା ଯାଇଛି ଯାଇଛି ସାରେ ଯାଇଛି ଆଜ୍ଞା।
ଓହୋ
ଆଜ୍ଞା ବର୍ଷା କଣ ସେପଟେ ହେଇଛି ନାଁ?
ଆପଣ ହଁ ଏପଟେ ବର୍ଷା ପ୍ରବଳ ପ୍ର
ଆଜ୍ଞା।
ଆପଣ କେବେ ଆସିଛନ୍ତି ଏଇ ଯୋଉ କୁସୁମା ପାର୍କକୁ କେବେ ଆସିଛନ୍ତି? ଯାଜପୁର ଯାଜପୁର କୁସୁମା ପାର୍କ।
ଯାଜପୁର ଆଡେ ସାରେ ଯାଜପୁର ବି ଯାଇନି ସାରେ ପାର୍କ ଫାର୍କ ଦେଖିନି କିନ୍ତୁ ଯାଜପୁର ବହୁତ୍ ଟାଇମ୍ ଯାଇଛି।
ଆମର ଏଇଟା ସାରେ ଯାଜପୁର କଣ କହିଲେ ପାଖ ହବ ଆମ କେଉଁଝର ଯୋଉ ସାଇଟିରେ ଆମ ଅଛୁ ଆନନ୍ଦ ପୁର ସାଇଟିରେ ସେଠୁ ପାଖ ଖ ହେବ ଯେ ତୁ ସେଠିକି ଆମେ ସବୁ ଜିନିଷ ପତ୍ର ଆଣିବା ପାଇଁ ଯାଉ ସେ ପାର୍କକୁ ସେଇଥିପାଇଁ ଯାଇପାରୁଛୁ ପାଖକୁ।
ଓହୋ ସେ ପାର୍କ ବଢିଆ ଲାଗେ ବଢିଆ ପାର୍କ ପାର୍କ ଗୋଡେ ସେ।
ଆଜ୍ଞା ଆଜ୍ଞା ତାହେଲେ ମୁଁ ରହୁଛି ସାରେ ଆଜ୍ଞା। ଆଜ୍ଞା ଧନ୍ୟବାଦ।
ଧନ୍ୟବାଦ।